ସେ କୋଟି ହେଲାପା। ହୁ।
ହାତ କଟି ଦେଇଛୁ କୁଆଡେ କଣ
ହଁ ନଖ ବାଜିଗଲା।
ହୁଁ।
ଅଲଗା ଆପ କୁ ଗଲେ ଅଲଗା ଆପ କୁ ଗଲେ ଅଲଗା ଆପ କୁ ଗଲେ କଟୁଚି। ଛୁଆଟା।
ହୁଁ ହୁଁ ଅଲଗା ବ୍ୟାକ ହେଲେ ତ କଟିିବ ଏଟା।
ଆରେ ଆରେ ଏମିତି।
ହଁ।
ଆଚ୍ଛା।
ପୁଣି ଆଉଥରେ ସରିଯାଇଥାନ୍ତା ଆଉ କିଛି ସମୟ ପରେ
ହଁ ବା ଛାଡ଼
ଛାଡ।
ଖୁଦୁରୁକୁୁଣି ବେଳେ ତମେ ନଥିଲ କି?
ନା ମୁଁ ସେତେବେଳେ ନଥିଲି ମୁଁ ହେତେବେଳେ ବା ଆସିନଥିଲି। କଲେଜକୁ ଆସିନଥିଲି।
ଖୁଦୁରୁକୁଣି ହେଲାଣି ତମେ ଆସିନଥିଲ?
ନା
କଣ ବା
ତାପରେ ମୁଁ ଆସିଛି।
ଓ ହେଇଲୋ।
ମୁଁ ଦଶହରା ଟାଇମରେ ଆସିଛି ଦଶହରା ପରେ ପରେ
ଓହୋ ଆଚ୍ଛା ଆଚ୍ଛା ଖୁଦୁରୁକୁଣି ଆମର ଖୁଦୁରୁକୁଣିରେ ଆମର ବାଉନ ଟା ଫ ଫ୍ରି ଦେଇଥିଲା।
ବାଉନା ଟା ପୋନ ଶିଜ ହେଇଥିଲା ଭଗବାନ ଏମିତି କାହିଁ
ଆଛୁ ଆମର କଣ ହେଇଛି କର ପାଞ୍ଚ ବର୍ଷ ତଳେ ଆ ପିଲା ସବୁ ଆ ସବୁ ପଇସା ପି ଦିଅନ୍ତି ନା ତଳୁକୁ ଆଉ କେହି ଯାଆନ୍ତିନି। ରବିବାରିଆ ଖୁଦୁରୁକୁଣି ଟାଇମ୍ ରେ ଫୋନ ଅନ ରଖିବା ଥାଏ ଆଲାଉ। ହେଲା ସେ ପିଲା ଆଉ କିଏ ତଳକୁ ପୁଷ୍ପାଞ୍ଜଳି ଦେବାକୁ ଗଲେନି।
ହୁଁ।
ହୁଁ ବିଶ୍ୱକନ୍ୟା ଯେତେବେଳେ ବାହା ହେଇନଥିଲେ ସବୁ ଭାଗ୍ୟବାନଙ୍କ ପିଲା ଯାହା ଯୋଉ ଖିଲାର କଣ ହୋଇଥିବ ତାର ପିଜି କରିବ। ବାଉନଟା ଫୋନ୍ ସିଜ୍ ହେଇଥିଲା।
ଏ ମା
ହୁଁ ଖୁଦୁରୁକୁଣି ଦିନ ଯୋଉ ରବିବାରିଆ ଆମେ ସବୁ ମାର୍କେଟ ବାହାରିଥିଲୁ ହେଲା ପିଜି ଫାଷ୍ଟୟର ପିଲାଙ୍କୁ ପିଜି ଫାଷ୍ଟୟର ପିଲାଙ୍କୁ ମ୍ୟାମ୍ କହିଥିଲେ କି ଯାଇଙ୍କି ଫୁଲ ଗୁନ୍ତିବାକୁ ଆମର ପିଲାଙ୍କୁ ପିଜି ଫାଷ୍ଟୟର ସବୁ ଆସିଥିଲେ। ସେ ଯୋଉ ଶୁଭୁଛି?
ହଁ ଶୁଭା ଯାଉଛି।
ଆଉ ତା ପରେ ଖିରି ଖାଈ ଶୋଇପଡିଥିଲି ଫୁଲ ତୋଳା ଫୁଲ ଗୁନ୍ତିବାକୁ କହିଥିଲେ ଆମ ପିଲା କେହି ଯାଇନଥିଲେ ସେଠୁ ମ୍ୟାମ୍ କହିଲେ ହୋଉ ତାଙ୍କୁ ଦିଅ ଫାଷ୍ଟ ପି ଫୁଲ କିଏ କିଏ ଯାଇଥିଲ ହୋଉ ମାର୍କେଟ ଆଉଛି ଖାଇଦବୁ ବରା
ଏ ମା
ବର୍ଷା ଦେଇଛି କାନ୍ଦି ବର୍ଷା ଦେଇଛି କାନ୍ଦି କାନ୍ଦି ନୟାନ୍ତ।
ହଁ ହା। ସିଏ ତ ଯୋଉ କାନ୍ଦନ୍ତି ତୁ ଜାଣିଥିବୁ କାନ୍ଦୁଥିବେ ତ କଣ୍ଟିନ୍ୟୁ ସେ କାନ୍ଦୁଥିବେ ତାଙ୍କ କାନ୍ଦ ମୁଁ କେବେ ବନ୍ଦ ହୁଏନି।
ସେୟାବା।
ଏବେ ଇନା ଖୁଦରୁକୁଣିରେ ବହି ପଢ଼ନ୍ତି?
ହଁ ବହି ପଢ଼ନ୍ତି।
କିଛି ବହି ଅ
ହୁଁ ସବୁ ଭୋଗ ପୁରା ମସ୍ତ ହୁଏ ରୁମ ରୁମ ଭୋଗ ବାଟନ୍ତି।
ଏଇ ଯୋଉ କଳସ କୋଉଠୁ ମାନେ କଳସ କୋଉଠୁ ମାନେ କଳସ କେମିତି ବୁଡେଇତେ ଯାଆନ୍ତି।
କଳସ କଳସ ଫଳସ ବୁଡ଼ାଯାଏନା ଗୋଟେ ଟଲି କରିକି ନେଇଯାଆନ୍ତି ଠାକୁରଙ୍କୁ।
ଏ ହଁ ଯେ ଆରେ କଳସ ମାନେ କଣ ବୁଡାନ୍ତିନି ପ୍ରତି ଅ ରବିବାରେ କଳସ ବୁଡେଇକି ନୂ ନୂ ଯାଇକି ପାଣି ଯାଇକି ବୁଡେଇକି ଆଣିବୁ।
କେମିତି
କୋଉଠି ସେ ଭିତ ସେଇ ଭିତରେ କରନ୍ତି। ଓହୋ। ହଁ ଚଉରା ପାଖରେ କରୁ ଚଉରା ପାଖରେ ନା ପାଣି ଯୋଉ କଳସ ପାଣି କୋଉଠୁ ଟିଅଲରୁ ଆଣନ୍ତି।
ହଁ।
ଓହୋ ବହି ଯେମିତି ପଢିବା କଥା ପଢନ୍ତି ପୁରା ସେମିତି ପୁରା ସେମତି ହୁଏ।
ହଁ ଦଶଟଙ୍କା ଲେଖା କୋଡ଼ିଏ ଟଙ୍କା ଲେଖାଏଁ ଆଦାୟ କରନ୍ତି।
ହଁ।
ହୁଁ।
କେତେ ବଡ ମୂର୍ ମେଢ ହୁଏ?
ଆଉ ପୁରା ସେ ଯୋଉ ଅଫିସରେ ଗୋଟେ ହୁଏପା।
ହୁଁ।
ପୁରା ବଡ଼ବଡ଼ ଠାକୁର ଏପ
ହଁ ଗୋଟେ ମୂର୍ତ୍ତିର କରନ୍ତି ନା ଆଉ ଅନ୍ୟ ଅ-ଅ-ଅ ଅଧିକ?
ଦେଖିତେ ଚାରିଟା ଖଣ୍ଡେ
ପା ଚାରିଟାକୁ କିଏ କିଏ ଦିଅନ୍ତି ଏମିତି ଦିଅନ୍ତି ତ ମୂର୍ତ୍ତି ଏମିତି ଦିଅନ୍ତି ଜାଣିଛୁ ନା ନାଇଁ।
ହଁ।
ବଡ ମୂର୍ତ୍ତି ଟା ବୋଧେ ସେ ହ ଛୁଆ ମାନଙ୍କ ଇଏରୁ ହଉଥିବ ନା।
ହଁ।
ହୁଁ। ଭଲତ ତୁ ର ଏଇ ତୁ କୁ ଖୁଦୁରୁକୁ ମୁଁ ଭାବୁଛି ଖୁଦୁରୁକୁଣି ରେ ପଳେଇ ଆସିବି।
ସେ
ଆମର ଏପଟେ ଖୁଦୁରୁକୁଣୀ ବହୁତ ଭଲ ହୁଏ।
ଆମର ବି ଭଲ ହୁଏ।
ହଁ ଆସିି ପଳେଇ ଆସିବି ବୋଲି ଭାବିଛି। ଲାଷ୍ଟ ନା ଅଗଷ୍ଟ କେବେ ହେବ ବୋଲି କହିଲୁ। ଜୁଲାଇ ଲାଷ୍ଟ କୁ ଅଗଷ୍ଟ ଲାଷ୍ଟ ଆଡକୁ ହୁଏ ବୋଧେ।
ହଁ ଖୁଦୁରୁକୁଣୀ କେବେ ହୁଏ।
ଅଗ ଜୁଲାଇ-ଇ-ଇ-ଇ ଲାଷ୍ଟ ଆଡେ ବୋଧେ।
ନା ମ।
ହ କେବେ ତାହେଲେ?
ଷ୍ଟ ଫାଷ୍ଟ ଆଡ଼କୁ ହୁଏ। ରହିଲ ଟିକେ ରହିଲ ଟିକେ। କିଏ। ହ୍ୟାଲୋ ହୁଁ। ଆଉ କଣ କୁହ?
ଖୁଦୁରକୁୁଣି କଣ ପାଇଁ କରିଥିଲେ କହିଲେ?
ଖୁଦୁରୁକୁଣି କରନ୍ତି ଭାଇଙ୍କ ପାଇଁ।
କାହିଁକି?
ଭାଇର ଦି ତଅପୋଇ ଗୋଟେ ଝୁଅ ଟା ଥିଲା ତାର ସାତୁଟା ଭାଇ ଥିଲେ।ତା ସାତୁଟା ଭା ଭାଇ ଯାଇଥିଲେ ସବୁ ସମସ୍ତେ ସାତୁଟା ଭାଇ ଯାଇଥିଲେ ଉଁ ସାତ ଦରିଆ ନଈ ପାରି ହେଇକି। ତାଙ୍କ ସାତୁ ଟା ଭାଉଜ ପାଖରେ ଛାଡି ଦେଇକି। ସେ ସା ତୋଟା ଭାଉଜ କଣ କଲେ ତାକୁ ଗାଈ ଚରେଇଲେ ଛେଳି ଚରେଇଲେ ବହୁତୁ ଅ ଶୋଷଣ କଲେ ଅନ୍ୟାୟ କଲେ ତା ସହିତ ସେଠୁ ତା ଭାଇ ଫେରିଆସିବା ପାଇଁ ସେ ଖୁଦୁରୁକୁଣି ଓଷା କରୁଥିଲା।
ହଁ ତା ଭାଇ ଯେତେବେଳେ ଫେରିକି ଆସିଲା ସମସ୍ତଙ୍କ ନାକର ବଉଳି କାଟିଲା। ତା ଖାଲି ତା ସାନ ଭାଉଜ ଭଲ ଥିଲା। ତା ସାନ ଭାଉଜ ତାକୁ ଖାଇବା ପାଇଁ ଦଉଥିଲା।
ହଁ।
ହୁଁ।
ଜାଣିଚୁ ତ ଆଉ।
ଆଗେ ।
ପୁରୀର ରଥଯାତ୍ରା ଦେଖିବାକୁ ମତେ ଭାରି ଇଚ୍ଛା।
ମତେ ବି ରଥଯାତ୍ରା ରଥଯାତ୍ରା କି ଏତେ ଭିଡ ଭଗବାନ!
ବୋପା ଲୋ ଲକ୍ଷ ଲକ୍ଷ ଲୋକ।
ଲ ମା କେତେ ଲୋକ ଥାଆନ୍ତି କହିଲୁ ଲକ୍ଷ ଲକ୍ଷ ଲୋକ ହଁ ଦେଖାଯାଉଉଥିବା କେମିତି ଦୂର ଯେତେବେଳେ ଯୋଉ ଡ୍ରୋନରେ ଉଡଉନଥାନ୍ତି ଯୋଉ କ୍ୟାମେରାରେ ଯୋଉଟିକି ଦେଖଉଥାନ୍ତି ଯେତେବେଳେ କେମିତି ଦେଖ ବୁ ଲୋକ ଗୁରା ଦେଖାଯାଉନଥିବେ।ଖାଲି ତା ଇଏ ଦେଖାଯାଉଥାଏ ଖାଲି କଳା ଧଳା ଧଳା ଦେଖାଉଥିବ। ହୁଁ। ମତେ ବି ରଥଯାତ୍ରା ଯିବାପାଇଁ, ରଥ ଦୌଡି ଧରିଲେ କୁଆଡେ ମୁକ୍ତି ପାଇବ।
ଯୋଉ ଭାଷା ଶୋଧୁଥିବେ ଲୋ।
ହଁ।
ତମ କାନ ଶୁଣିବନି ସେ ଭାଷା।ଭାଷା ନ କହିଲେ ରଥ ଗଢିବନି।
ଓହୋ ସେଇଟା ଗୋଟେ କଣ ପରମ୍ପରା ଅଛି ନା କଣ?
ଅ ପୁରା ତମେ ତମେ ସେ ଭାଷା ଶୁଣିନଥିବ ସେ ସେତିଆ ଭାଷା କହୁଥିବେ।
ହଁ ଏ ମା! ରଥ ଏପୁଣି ରଥ ରଖାନ୍ତି କେମିତି ମାନେ ମାନେ ନା ରହେନି ସେ କେବେ ସେ କଣ୍ଟି ଚାଲିଥିବ
ରଥ ରଥ ବାଇଚାନ୍ସ ରହିଯିବ ମାନେ ର ଶୁଣ ରଥର ଯାଉଥିବ ଯାଉଥିବ ଠିକ ଅଛି। ଧର ରଥ ଯାଉଛି ବାଟରେ ଗୋଟେ ଦୋକାନ ପଇଲା ହେଲା। ସେ ଦୋକାନ ଭଙ୍ଗା ହବ।
ଓହୋ ମା
ଯଦି ଚକା ଯଦି ଚକା ଅଟକିଲା ସେଇଠି
ହୁଁ।
ଦୋକାନ ପଇଲେ ସେ ଦୋକାନ ଭଙ୍ଗା ହବ। ଏମତି ରୁଲ ଅଛି। ରଥ ନହେଲେ ଆଗକୁ ଯିବନି।
ଉଁ ହୁଁ। ରଥ କଣ ପାଇଁ ମାନେ ରହିଯାଏ? ରହିଯାଏ କଣ ପାଇଁ କିଛି ଗୋଟେ କଣ ଅଘଟଣ କିଛି ଭୁଲ ନା କଣ?
କଣ କଣ ଭୁଲଭାଲ ହେଇଥିବ ରଥ ରହିଯାଇ। ଆଉ ଭାଷା ନ କହିଲେ ରଥ ଗଡିବନି।
ହୁଁ। ରଥ କେବେ ରଥଯାତ୍ରା କେବେ ଦେଖିବା ପାଇଁ ଯାଇଚୁ?
ନା ମୁଁ ପୁରୀ ରଥଆତ୍ରା କେବେ ଦେଖିନି?
ମୁଁ ବି କେବେ ଦେଖିନି? ମୁଁ ଖାଲି ପାଖରେ ଗାଁ ପାଖରେ ରଥ ବି କରନ୍ତି। ହିଁ ପୁରୀ ହଁ, ପା ସେ ମାନେ ଡୋରି ଲାଗିନି ମୋର। କେବେ ସେ ଡୋରି ଲାଗିବ କେ ଜାଣି?
ହଁବା ଲଗେଇବେ! ଲଗେଇବେ! ସକ୍ସେସ୍ଫୁଲ କରି କୁଲମ୍ ରେ ହଁ ବା ସତ କହୁଛି, ଯିବା।
ହୁଁ। ମିଶିକି ଯିବା, ଭଲ ଲାଗିବ।
ହଁ।
ହୁଁ।
ସ୍ମିତି କଣ କିଛି, ରେସପନ୍ସ କଲେନି ଗ୍ରୁପ ରେ? ମାନେ ଏଇ ଆଡ଼ ହବା ପାଇଁ।
ହୁ କିଏ ସ୍ମୃତିି ଦିଦି?
ହଁ। ହଁ, ତାଙ୍କ ଘରୁ ତ ମାଲା ମାଲ୍ ପଠେଇ ଦଉଛନ୍ତି ଆଉ।
ସୋନାଲି ଦିଦିବିକି ତ ଛାଡ଼!
ସୋନାଲି ତ ବାହାହେଇ ଗଲେ।
ହୁଁ, ତାଙ୍କର ଟେନ୍
କିନ୍ତୁ ତାଙ୍କ ବାହାଘରଟା ମାନେ ମତ୍ ଭଲ ଲାଗିଲା ମାନେ, ଡେକୋରେସନ୍ ଫେକୋରେସନ୍ ମାନେ ବାହାଘରେ ବହୁତ ନର୍ମାଲ ସିମ୍ପଲସା ସ ସଜ ହେଇଥିଲେ।
ହ କଉ ସଜ ହେଇଥିଲେ? ରିସେପସନ୍ ନେ ତାଙ୍କୁ କିଏ କର, ହୁଁ, ମେକଅପ୍ ଦିଆହେଇଥିଲା। ହଁ ହଁ ହଁ ଭଲ ହେଇଥିଲା।
ଭଲହେଇ ଥିଲା। ଖାଇବା ପିଇବା ବୋଧେ ଭଲ କରିଥିବେ ଆଉ? ସୋନାଲି ସେ ଆମକୁ ବ୍ୟାଚଲର ଫିଡ୍ ଦେଇନାହାଁନ୍ତି।
ନା ଟ୍ରିଟର ଆମେ ତାଙ୍କୁ କଣ ଦବା ତ ଏତେବେଳେ ଯାଏ କହିଲୁ। ଭାବିଲୁନି! ଏତେବେଳେ କିଛି ବି ସେ ତ ଆସିବ, ଆଉ କେତେ ଦିନ ପରେ ଆସିବ?
ହଁ, ଯାଇଁକି ପ୍ରି ୱେଡିଙ୍ଗ୍ ସୁଟ କରୁଚନ୍ତି।
ହଁ, ହଁ, କରିଛନ୍ତି ତ! ଫ ଟ ଦେଇଥିଲା ଗ୍ରୁପ୍ ରେ
ହୁଁ।
ହୁଁ ଆଉ।
ବର୍ଷା ହେଇଛି ବୋଲି ଟିକେ ଶୋଇ ହଉଛି।
ହଁ, ବର୍ଷା ହେଇଚି ବୋଲି ଶାନ୍ତି ଲାଗୁଛି।
ଉ
ବର୍ଷା ନହେଲେ, ଭାରି କଷ୍ ଏ ଏତେ ଯୋଉ ଗରମ ହଉଛି, ଆଉ ରଜ ପରଠୁ ଆ ବର୍ଷା ହୁଏ ନା?
ହଁ, ରଜରେ ବର୍ଷ ହୁଏ।
ରଜ ନା ରଜ ପରଠୁ ତାପରେ କଣ୍ଟିନ୍ୟୁ ବର୍ଷା ହୁଏ ନା ଗରମ ଲାଗେ, ତାପରେ ବି ଖରା ହୁଏ କି?
କରୁଛି, ମୁଁ ତମକୁ କଲ୍ ରୁହ।
କଣ କହିଲୁ?
ମୁଁ ତୁମକୁ କଲ୍ କରୁଛି।
ହୁଁ, ହଁ ଆଉଥରେ!
ହଁ।
ସାଙ୍ଗେ ସଙ୍ଗେ କହୁଛନ୍ତି କର ହଁ।